ହାଲୋ ହଁ କଣ କରୁଚନ୍ତି?
ନାଇଁ ବସ୍ ଚି ତମେ?
ଏଇ ଗରମ ହଉଚି ତ ବାହାରେ ବୁଲୁଥିଲି ଆଉ।
ହୁଁ ହୁଁ।
ଆଉ କଁ ଖାଇଥିଲେ?
ଖାଇଥିଲି ପଖାଳ ଭାତ ଆଉ କୁନ୍ଦୁରୀ ଆଳୁ ଭଜା ଅଣ୍ଡା ଭଜା ଆଉ ଶୁକୁଆ ମାନେ ବିଲାତି ପକେଇକି ତରକାରୀ ଯୋଉ ହୁଏ ସେଇଟା ଖାଇଥିଲି।
ଓହୋ ଭଲ ଆଇଟମ୍ ଖାଇଚନ୍ତି ଆଉ ପଠେଇଲେନି
ହଉ ପଠେଇବି ଆଉ।
ଉଁ ହୁଁ ଆଉ ତମ ଆଡେ ଖରା କେମିତି ହଉଚି?
ବହୁତ୍ ଜୋରେ ଏତେ ଜୋରେ ଖରା ହଉଚି ଯେ ମାନେ ବର୍ଷା ତ ଆମ ଗାଁରେ ସବୁବେଳେ ମାନେ ବର୍ଷା ହଉଚି ହେଲା କିନ୍ତୁ ବର୍ଷା ହେଇକି ବି କିଛି ଲାଭ ନାହିଁ ସେ ଦିନ ରାତି ଏ ମାନେ ବର୍ଷା ଠିକ୍ ହବ ଗୋ ଟେ ବେଳେ ସଖାଳୁ ତ ଯୋଉ ଗରମ ଯୋଉ ଖରା ଘରୁ ବାହାରି ହଉନି ଆଉ
ଉଁ ହୁଁ।
ଏତେ ଖରା ଆଉ ତମର ତମ ଆଡେ ଖରା କେମିତି ହଉଚି?
ହ ଆମ ଆଡେ ବି ତ ସେମିତି ବହୁତ ଜୋରେ ଖରା ହଉଚି ଲୋକମାନେ ତ ଘରୁ ବାହାରି ପାରୁନାହାନ୍ତି। ଆଉ ବର୍ଷା ବି ମୂଳରୁ ହଉନି ଚାରି ପାଞ୍ଚ୍ ଦିନ୍ ହେଲାଣି ଉଠଉଚି ଏମିତି ମୂଳରୁ ହଉନି ତାପରେ ଏମ୍ ତି ଖରା ବହୁତ ଜୋରେ ହଉଚି ଫ୍ୟାାନ୍ ଫ୍ୟାନ୍ ମାନେ ମାନେ ଏସି ଫେସି ଯୋଉ ଯୋଉମାନେ ରଖିଚନ୍ତି ଲଗେଇଚନ୍ତି ତାଙ୍କ ମାନଙ୍କର କଣ ଏସି ଲଗେଇ ଦଉଚନ୍ତି ଆଉ ଯାର ଫ୍ୟାନ୍ ଅଛି ସେ ମାନେ ଆଉ ଭୋଲ୍ଟେଜେ ପାଉ ନ ପାଇଲା ରୁ ଆଉ ଚାଲୁନି। ମାନେ ଆସ୍ତେ ଆସ୍ତେ ପିମ୍ପୁଡ଼ି ଭଳିଆ ମାନେ ଘୁରୁଚି ବହୁତ୍ ଜୋରେ ରା ତି ରେ ତ ମାନେ ଶୋଇ ହଉନି ବହୁତ୍ ଜୋରେ ପୁରା ଗରମ‌ ମାନେ ବହୁତ୍ ଜୋରେ ହଉ ଚି ଆଉ ଏମିତି ହଉଚି ଲୋକମାନେ‌ ବି ଘରୁ ବାହାରି ପାରୁନାହାନ୍ତି। ଆଉ ଆମେ ଯୋଉଠି କମ୍ପୁଳର ଯାଉଚୁ ସେଠି ମାନେ ଜଣେ ସାର୍ ହେବେ ତାଙ୍କ ଦେହ ପୁରା ମାନେ ଖରାକୁ ସଂଷ୍ଟ୍ରୋକ ହେଇଯାଇଚି ତାଙ୍କର ଆଉ।
ଓହୋ ହଁ ଯୋଉ ଗରମ୍ ଟା ହଉଚି ସେଇଥିପାଇଁ ଏମିତି୍ ହେଇଥିବ ଆଉ ଆମର ମାନେ ଏସି ଥାଇକି ବି ମାନେ ସେ ଏସି ର କିଛି କାମ ନାଇଁ ବହୁତ୍ ଗରମ ମାନେ ତା ବୋଲି କଣ ସଖାଳୁ ଯାଇକି ଏସି ତଳେ ବସିବୁ କି ତ ବସି ପାରିବୁନି ଏତେ ଗରମ୍ ମାନେ ସଖାଳ ସାତଟା ବେଳୁ ଆଉ ଘରୁ ବାହାରିି ହଉନି।
ଉଁ ହୁଁ ହ।
ତମର ତମକୁ କୋଉ ସିଜିନ୍ ଭଲ ଲାଗେ?
ମ ତେ ଶୀତ ସିଜିନ୍ ଟା ଭଲ ଲାଗେ ତାପରେ ଖରା ସିଜିନ୍ ମତେ ମୂଳରୁ ବି ଭଲ୍ ଲାଗୁନି ଏତେ ଜୋରେ ଖରା ହଉଚି ଆଜି ହେଇଚି କଣ ନା ଆଜି ଆମେ ଯୋଉ କମ୍ପୁଟର ଯାଉଚୁ ଯୋଉଠିକି ମାନେ ଗାଁ ପାଖକୁ ଯୋଉଟିକି କମ୍ପ୍ୟୁଟର ଯାଉଚୁ ଆମେ ସଖାଳୁ ସାତଟାରେ ଯାଉଚୁ ଆସୁଚୁ ବାର୍ଟା ସାଢେ ବାର୍ଟା ଏମ୍ ତି ହୋଉଚି ତ ଆଜି ବସ୍ ମାନେ ବହୁତ୍ ଜାମ୍ ଥିଲା ଜାମ୍ ଥିଲା ଆସିଲା ଏଳକୁ ସାଢେ ଗୋଟେ ହେଇଯାଇଚି ଆଉ ତାପରେ ଖରା ବି ତ ଦେଖୁଚନ୍ତି କେମିତି ଆପଣ ବି ତ ଜାଣିଚନ୍ତି କେମ୍ ତି ଖରା ହଉଚି ତାପରେ ଆସିକି ମୁଁ କଁ କଲି ନା ଆସିକି ଖାଇନି ବି କିଚି ସେଠୁ କମ୍ପୁଟର୍ ଯଉ ଆସିଥିଲୁ ବସ୍ ମାନେ ଯୋଉଠି ଆମେ ଯାଉଛୁ ବସଷ୍ଟାଣ୍ଡରେ ଯୋଉଠି ସେଠିକି ମାନେ ଯଉଠି କମ୍ପୁଟ କ‌ ସେଠୁ ବସଷ୍ଟାଣ୍ଡ ହଉଛି ଦି କିଲୋମିଟର୍ ନା ତିନି କିଲୋମିଟର୍ ସେଠୁ ଚାଲି ଚାଲି ଯାଇକି ପହଞ୍ଚିଲା ବେଳୁ ତ କେତେ କଷ୍ଟ ଆପଣ ବି ଜାଣିଚନ୍ତି ଖରା ଦେଖୁଛନ୍ତି କେମିତି ହଉଛି। ତାପରେ ଯାଉଛୁ ଏତେ ବାଟ ଚାଲିକି ତାପରେ ଯଦି ଯଦି ବସ୍ ନ ମିଳୁଚି ଭାରି ହଇରାଣ। ହଇତାଣ ହଉଛୁ ତାପରେ ବସ୍ ମାନେ ଆମ ଗାଁ ବସ୍ ଟା ମାନେ ବହୁତ୍ ଯାମ୍ ମାନେ ଏତେ ଜାମ୍ ଯେ ମାନେ ଲୋକ ଲୋକ ମାନେ ପଶିବା ପାଇଁ ବି ବହୁତ୍ ମାନେ ଅସୁବିଧା ହଉଛି।
ମାନେ ଏଇ ଯୋଉ ଗରମ୍ ହେଉଛି, ହଁ।
ହଁ ଗରମକୁ ତାପରେ ଏତେ ଲୋକ ପଶିଲାଠୁ ଆଉ ଅଣନିଶ୍ୱାସ୍ ମାନେ ନିଃଶ୍ଵାସ୍ ବି ନେଇ ହଉନି।
ହଁ ହଁ, ସେ ଗରମରେ ତ, ମାନେ ଗୋଟିଏ ବସରେ ଯଦି ଅଧିକ ଲୋକ ରହିବେ ତାହେଲେ ସେଇଠୁ ସେଇ ବସରେ ବସିକି ପୁରା ପାଗଳ ହିଁ ହେଇଯିବ, ଆମର ତ ଏପଟେ ସେମିତି ଏତେ ଏତେ ଗରମଯେ ଜଣେ କାମ କରିବା ପାଇଁ ଯାଇଥିଲେ ଏ ମାନେ ସେ ମାନେ ଗଳିପଡିଲେ ମାନେ ଯୋଉ ଖରା କରା ହଉଛି ନା ଏତେ ଗରମ ହଉଛି ସେ କାମ କରୁଥିଲେ। ତ କାମ କରୁଥିଲେ କାମ ସାରିକି ଖାଇଲେ ଖାଇକି ଯାଇକି ଟିକେ ଖାଇକି ଯାଇକି କାମ କଲେ ଫୁଣି ଯାଇକି ଆଉ ଥରେ। ସେଇଠିତ ମୁଣ୍ଡ ବୁଲେଇଲା ପଡିଗଲେ ଆଉ।
ଅହ। ହଁ ସେମିତି ତ ହୋଉଛି ଆଉ ଖରାକୁ ମାନେ ଯୋଉମାନେ ବୟସ୍କ ଲୋକମାନେ ଯୋଉମାନେ ସେମାନଙ୍କୁ ମାନେ ବସରେ ଆଣିବା କଥା ନୁହେଁ। କାହିଁକି ନା ଭଲ ଅଛି ମନ୍ଦ ଅଛି ତାଙ୍କର ଫେରେ ରିକ୍ସ ନବାକୁ ପଡିବ ନା।
ଏବେ ଖାଲି ମାନେ ୱାରେସ୍ ପାଣି, ତୋରାଣୀ ପିଇକି ଘରେ ବସିବା ଦରକାର।
ହଁ।
ଯଦି ବି ବାହାରକୁ କୁଆଡେ ଯାଉଛ ତ ମୁଣ୍ଡରେ ଓଦା କପଡା ଦେଇକି ସେ ୱାରେସ୍ ପାଣି ଧରିକି ଗଲେ ଟିକେ ଚଳିବ ଯୋଉ ଗରମ ହଉଛି ବିନା ପାଣି ଇଏରେ ଯାଇପାରିବନି ବିଲକୁଲ ବି।
ଆଉ ଆପଣଙ୍କ ଦେହ ଭଲ ଅଛି?
ହଁ ଭଲ ଅଛି ମତେ ବି, ହଁ ଭଲ ଅଛି ମାନେ ମତେ କଣ କହିଲ ମତେ ବି ଭଲ ଲାଗେ ଶୀତ ଦିନ ମତେ ବହୁତ ଭଲ ଲାଗେ।
ହଁ କିନ୍ତୁ ଲୋକ କୁହନ୍ତିନି କି ଶୀତ ଦିନଟା କେତେ ଜଲ୍ଦି ଯାଉ ଭାରି ମ ଜଲଦି ଯାଉ ଭାରି ଆମେ ମାନେ ବି ତ କୁହନ୍ତି ନା ନାଇଁ ହେଲେ ଶୀତ ଦିନ ଟା ବହୁତ ଭଲ।
ହଁ ମତେ ଶୀତ ଦିନେ ବି ଭଲ ଲାଗେ, ସେ ଖରା ଦିନରେ ତ ମୁଁ ପାଗଳ ହେଇଯିବି ପୁରା। ଶୀତରେ ବି ମତେ ଅଧିକ ଶୀତ ହୁଏ ଗରମରେ ଯେମିତି ମତେ ଅଧିକ ଗରମ ହୁଏ ଶୀତରେ ସେମିତି ଅଧିକ ଶୀତ ହୁଏ ମତେ।
ମୁଁ ଶୀତ ଦିନେ ବି ଫ୍ୟାନ୍ ଲଗେଇକି ଯଦି ମାନେ ଶୋଇବି ଆମ ଘରେ ବାପା ପାଇଁକି ମୋ ବୋଉ ଯଦି ମାନେ ଯଦି ମୁଁ ଫ୍ୟାନ୍ ଲଗେଇଥିବି ଶୀତ ହେଇଛି ଫ୍ୟାନଟା କଣ ପାଇଁ ଲଗଉଛୁ ଯଦି ତ ଖରାପ ହବ ମୁଁ ହେଲେ ଫ୍ୟାନ ନ ଲଗେଇଲେ ଶୋଇବିନି, ଯେତେ ଶୀତ ହଉ ଯାହା ହଉ ମୁଁ ଫ୍ୟାନ୍ ଲଗେଇବି।
ନାଇଁ ମତେ ତ ବହୁତ ଶୀତ ମୁଁ ଫ୍ୟାନ ଫ୍ୟାନ୍ କିଛି ଲଗଉନି। ଏତେ ଶୀତ ଶିତ ହଉଛି ଆଉ ବର୍ଷା ତାହେଲେ ତମ ଆଡେ ନାହିଁ ନା?
ବର୍ଷା ନା ବା ମାନେ କହୁଛି ମାନେ ପାଞ୍ଚ ଦିନ ହେଲାଣି ଉଠଉଛି ଏବେ ଦିନେ କଣ ହେଇଛି ନା ବର୍ଷା ବହୁତ ଜୋରରେ ମାନେ ଆମର ଏଇ ରଜ ପାଇଁ ମିଟିଂ ଚାଲିଚି ମାନେ ରଜ ରେ ମି ମୀଟିଙ୍ଗ ହୋଉଚି ବର୍ଷା ମାନେ ବୋହୁତ ଜୋରେ ଆମ ଛୁଆ ଭାବିଲେ ବର୍ଷା ହବ ମାନେ ଏତେ ଜୋରେ ପବନ ଆସିଲା ଯେ ଆମ ଛୁଆ ଡରିକି ପୁରା ଇଏ ଆଉ ବର୍ଷା ତ ହେଲା ନା କଣ ଆଉ କୁଆଡେ ଯାଇପାରିବା ନି ଆମେ ଆଉ ଦେଖିଲା ଆଳୁ ବର୍ଷା କୁଆଡେ ପଳେଇଲା। ଦେଖିଲା ବେଳୁ ତାପରେ ବର୍ଷା ମୁଳୁରୁ ହେଲା ଝିପିଝିପି କଣ ଟିକେ ହେଲା ତାପରେ ଚଡ ବିଜୁଳି ମାଇଲା ସଇଲା ଏତିକିରୁ ବନ୍ଦ।
ହୁଁ ହୁଁ। ଆମର ତ ମାନେ ହେଇଯିବନି ପୁରା ଗୋଟେ ମାସ ହେଲାଣି ସେ ବର୍ଷା ହୋଉଚି। ହୋଉଚି ମାନେ ଘଡଘଡି ଏମିତି ମାରୁଚି ଘଡଘଡି ମାରୁଚି ତା ସାଙ୍ଗରେ ତ ପବନ ବୋହୁତ ଜୋରେ ହୋ ଉଚି। ମାନେ ପବନ କହିଲା ଭଳିଆ ମାନେ ଘର ଦ୍ଵାର ଭାଙ୍ଗି ଯାଉଚି ଘର ଭାଙ୍ଗୁଚି ସେ ଡାଳ ଭାଙ୍ଗୁଚି ସବୁ ଭାଙ୍ଗୁଚି ପୁରା ଗୋଟିଏ ମାସର ମାସେ ହେଲା ବର୍ଷା ହୋଉଚି ଦେଖିଲାକୁ ସେ ବର୍ଷା ହେଇକି ବି କିଛି ଲାଭ ନାହିଁ ସେ ତ ଗରମ ଆଉ।
ହଁ ବା ମାନେ ଏତେ ଜୋରେ ବର୍ଷା ହୋଉଚି କଣ ଆଉ କରିବା କୋହୁନ।
ହଁ ବା କଣ କରାହବ ଶୀତ ଦିନ ଟା ଆ ରଜ ମତେ ଲାଗୁଚି ରଜ ବେକାର ଯିବ ଏମିତି ଗରମ ହେଲେ ଆଉ କଣ ରଜ ରଜ କି କିଛି ବି ହବନି ଆଉ ବୁଲାବୁଲି କିଛି ହେଇପାରିବାନି।
ବର୍ଷା ଟା ଯଦି ଟିକେ ହେଇଯାଆନ୍ତା ଭଲ ଲାଗନ୍ତା ରଜ।
ହଁ ଆଉ ଆମର ହୋଉଥିଲା ତ ବର୍ଷା ଆ ଦି ଦିନି ହେଲା ନାହିଁ। ଆଜି ଫୁଣି ଉଠେଇଛି ତାର ହବ କି ନାଇଁ କିଏ ଜାଣିଛି।
ହଁ ଆମ ଆଡେ ବି ତ ଉଠେଇଚି ଆଉ।
ହଁ ଆମର ପୁରା ଠିକ୍ ମାସେ ପୁରା କଣ୍ଟିନ୍ୟୁ ବାରଟା ବେଳେ ଷ୍ଟାର୍ଟ ହେଇଯିବ। ହେଲା ପୁରା ବାରଟା ବେଳେ ବାରଟା ବେଳୁ ଷ୍ଟାଟେ ହବ ଯେ ପୁରା ଚାରିଟା ପାଁସଟା ପର୍ଯ୍ୟନ୍ତ ବର୍ଷା ମାନେ ପ୍ରବଳରୁ ଅତି ପ୍ରବଳ ବର୍ଷା। ତାପରେ ଏଇ ଦି ଦିନି ହେଲା ଉଠୋଉଚି ଆଉ ହୋ ଉନାହିଁ। ସବୁ କହିଲେ ନା ଆମ ବରିପାଳ ଗାଁରେ ବର୍ଷା ଅଧିକ ହୋଉଚି ବୋଲି ସେଥିପାଇଁ ଆଉ ହେଲାନି ବୋଧେ ଆଉ।
ହଁ।
ଆଉ କଣ ତମେ ଖାଇଚ ଆଜି?
ମୁଁ ସେଇ ଖାଇଥିଲି ଆସିକି ତ ମାନେ କମ୍ପୁଟର ରେ ଖାଇଥିଲି ଦହିବରା ଆଉ ଘରେ ତ ଆସିକି କିଛି ବି ଖାଇନି ଆଜି ବି କଣ ରୋଷେଇ ହେଇଚି ଘରେ ମୁଁ ଜାଣିନି।
ଅ ହ
ଆଜି କଣ ରୋଷେଇ ହେଇଚି ଘରେ ମୁଁ ଜାଣିନି ଭାତ ବି ତ ଖାଇନି। ତ ଇଆଡେ ଟିକେ ଆମ ରଜ ଟା ମିଟିଙ୍ଗ ହୋଉଚି ତ ଇଆଡେ ଟିକେ ପଳେଇ ଆସିଥିଲି। ତାପରେ ଆପଣ କଲ୍ କଲାଠୁ ମୁଁ କଥା ହୋଉଚି ଆଉ।
ନାଇଁ ଏତେ ଗରମ ହୋଉଚି ପଖାଳ ଭାତ ଦିଟା ଖାଇକି ରହିବା କଥା କି ବସିବା କଥା କିନ୍ତୁ ଖାଇନଏ ପର୍ଯନ୍ତ।
ନାଇଁ କମ୍ପ୍ୟୁଟରରୁ ସେଠି ଖାଇ ଦେଇଥିଲି ସବୁ ସାଙ୍ଗମାନେ ଖାଇଥିଲୁ ଦ ହିବରା ସେ ସେତିକି ଆଉ ଆସିଲାଠୁ ବୋଉତଜୋରେ କାଟିଲା ସକାଳୁ ଯାଇକି ସାଢେ ବାର ଟା ଗୋଟେ ହେଲା ବେଳକୁ କେମିତି ଲାଗିବ ତ ଆସିକି ସାଙ୍ଗେ ସାଙ୍ଗେ ତ ଶୋଇଚି ଶୋଇଚି ତାପରେ ଗୋଟେ ସାଙ୍ଗଟେ ଫୋନ କଲା ତା ସଇତ କଥା ହେଲି। ତାପରେ ଏଇ ମାନେ ମିଟିଙ୍ଗ ହବ ବୋଲିକି ମାନେ ଆମ ଯୋଉ ଗ୍ରୁପ ଛୁଆ ସେମାନେ ଫୋନ୍ ଗଲେ ତାପରେ ଏଇଠିକି ଆସିଲି ତା ଆପଣଙ୍କତିକ ମୁଁ ଫୋନ କଲି ମାନେ ଏ ସବୁ ବିଷୟ ରେ ପଚାରିବା ପାଇଁ କି ତମ ଆଡେ କେମତି ଖରା କଣ ସବୁ ହଉଛି ପଚାରିବା ପାଇଁ କଲ୍ କଲି ଆଉ।
ଉଁ ହୁଁ ଆମର ଆଡେ ତ ବହୁତ ଖରା ବହୁତ ବର୍ଷା।
ହଁ ଆଉ ଆପଣ ଠିକ୍ ରେ ଖାଇବା ପିଇବା କରିଥିବେ ଘର ଲୋକଙ୍କୁ ବି ଠିକ୍ ରେ ଖାଇବା ପିଇବା ଦଉଥିବେ ଆଉ।
ହଁ ସେଇା ଆଉ ତାହେଲେ ଆଜି କଣ ରୋଷେଇ ହେଇଛି ଜଣା ନାହିଁ ନା।
ନା ରୋଷେଇ ଆଜି ମୁଁ ତ ଖାଇନି ମୁଁ ସବୁବେଳେ ଆସିଲେ ଯଦି ଶୋଇଥିବି ଘରେ ବହୁ ଚିଡିବେ କି କଣପେଁ ଖାଉନୁ ଇଏ ସିଏ ମାନେ ବହୁତ କଥା ମାନେ ଶୁଣେ। ହ ତ ହେଲେ ବି ଇଛା ହୁଏନି ଖାଇବା ପାଇଁ ତାପରେ ଯଦି ହୁଏ ଚାରିଟା ପାଞ୍ଚଟା ବେଳେ ଖାଏ। ନହେଲେ ରାତିରେ ଯୋଉଦିନ ଇଛା ହବ ଖାଇଥିବି ନହେଲେ ରାତିରେ ମନେ ଗରମ ଯୋଗୁ ନିଦ ବି ହଉନି। ମାନେ ଫ୍ୟାନ ତ ଯାହା ଯାହା ବୁଲୁନି ବୁଲୁନି ତାପରେ ବେଶୀ ଗରମ ବି ଲାଗୁଛି। ଆଉ କଣ ହବ ଯାହାର ଏସିି ଅଛି ଭଲ। ଆଉ ଆପଣଙ୍କର ଏସିି ଅଛିକି?
ହଁ ଅଛି।
ଭଲ ଆଉ ଆ
ଅଛି ଯେ କିନ୍ତୁ ତୁ ଏସିରେ କଣ ସବୁବେଳେ ବସି ପାରିବୁ ଏସି ରେ କହିଲା ବଳିଆ ଘଣ୍ଟେ ଦି ଘଣ୍ଟା ବସିବୁ। ତାପରେ ପୁଣି ସେ ବାହାରକୁ ବାହାରିବ ସେଇ ଗରମ।
ହୁଁ।
ମାନେ ଏସି ରେ ରହିଲେ ବି ବିଲକୁଲ ଭଲ ନୁହଁ ହେଲା। କଣ କରିବା ମୁଁ ତ ଶୀତ ଦିନରେ ସେ ପଖାଳ ଖାଏ ଖରାଦିନରେ ପଖାଳ ମୋର ଏନି ଟାଇମ୍ ପଖାଳ ଭାତ ଦରକାର।
ଶୀତ ଦେଇ ଯୋଉ ଏସି ରେ ବି ବେଶୀ ଟାଇମ ରହିବା ଟା ଭଲ ନୁଁ ଦେହ ପା କୁ ହୁଁ।
ନାଇଁ ମୁଁ ବି ବିଲକୁଲ ଏମିତି ରୁହେନି ଏବେ ଗରମ ଅଧିକରୁ ଅଧିକ ହଉଛି ବୋଲି ଏମିତି ଘଣ୍ଟେ ଦି ଘଣ୍ଟା ଲଗେଇକି ବସିବା କଥା ନହେଲେ କିଛି ମୁଁ ବସେନି ସେ ଭିତରେ।
ହ।
ଆମର ଏବେ ମାନେ ର ରଜ ଏପଟେ ଆମର ଭଲ କରନ୍ତି ତ ଏବେ ସେଇ ରଜ ପାଇଁ ପ୍ଲାନିଂ ଚାଲିଛି କୋଉ ଘରକୁ ଆସିକି ଶୋଇହୋଉଛି ଟାଇମ ତ ନହିଁ କେମିତି କଣ ଦୋ ପଡ଼ିବ କେମିତି କଣ ହବ ହଁ ସେମିତି ଆମର କଥାବାର୍ତ୍ତା ଚାଲିୁଛି ତ ଆଉ।
ହଉ ଆଉ ହଉ ମୁଁ ତମକୁ ଆଉ କେତେବେଳେ କଲ କରିବି ଯେ କଥା ହବା ଆମେ ହେଲା।
ହଁ ହଁ ହଉ ତା ହେଲେ।